ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ କଣ କରୁଛନ୍ତି?
ଏ ଏଇ କାମ ସାରିଲି ରୋସେ ସମସ୍ତଙ୍କୁ ଖାଇବା ପିଇବା ଦଉଥିଲି ଉଃ ମଉସା ଖାଇକି ଗଲେ। ହ୍ୟାଲୋ।
ଆଉ କଣ ରୋଷେଇ କରିଛନ୍ତି ହଁ ଶୁଭୁଜି ଆଉ କଣ ରୋଷେଇ କରିଛନ୍ତି?
ହଁଥିଲି ଇ ଆଉ ପୋଟଳ ପୋସ୍ତ।
ଆଛା କେମିତି କରିଲେ?
ଏ ପୋଟଳ ତାକୁ ଟିକେ ପୋଟଳ ପ ଛଡେଇଲି। ତାକୁ ଟିକେ ଲୁଣ ହଳ ଦେଇ ତାକୁ ଗୋଳେଇକି ପାଞ୍ଚ ମିନିଟ୍ ଖଣ୍ଡେ। ତା ଦେହରେ ଆଳୁ ଦିଟାଇଲି। ଆଉ ରସୁଣ
ବର୍ଷା ହେଇଛି ବୋଧେ କଥା ଟା କଟୁଛି।
ତାକୁ କଲି କିଛି ପିଆଜ କାଟିକି ଆଗ କଣ କଲେ
ମୁଁ କହଲିି ବର୍ଷା ହେଇଛି ବୋଧେ କ କଥା ଟା କଟୁଛି ମୁଁ କହିଲି ବର୍ଷା ହେଇଛି ବୋଧେ କଥାଟା କଟୁଛି।
ହଁ ହଁ ହଁ ହଁ।
ମୁଁ କହିଲି ଆପଣ ମୋର ସେପଟ ବର୍ଷ ହେଇଛି ବୋଧେ କଥାଟା କଟୁଛି।
ହଁ ହଁ ବର୍ଷା ହେଇଛି ହଁ। ଆଉ କଡେଇରେ ତେଲ ପକେଇକି ତାପରେ ପିଆଜ ପକେଇଲି ପିଆଜ ପକେଇ ଏପଟ ସେପଟ କଲା ପରେ ପୋଟଳକୁ ଆଳୁ ତାକୁ ପକେଇଲେ ଆଉ ଟିକେ ଲୁଣ ପକେଇଲି। ତାପରେ ପୋସ୍ତପ ଟା ଉପରେ ଦେଇଦେଲି ଯେହେତୁ ଅଧିକା ତେଲ ଦେଇଥିଲି ଟିକେ। ଉପରେ ପୋସ୍ତ ବଟା ପକେଇଦେଲେ ଟିକେ ଲଙ୍କା ଗୁଣ୍ଡ। ତାକୁ ଏପଟ ସେପଟ କରିଦେଇକି ତାକୁ ଟିକେ ଆ ଅଳ୍ପ ପାଣି ଦେଇ ତାକୁ ଝୁକୁଝୁକିଆ କଲି। ଆଙ୍କର ଟିକେ ପସନ୍ଦ ତ ରୁଟି ସାଙ୍ଗରେ। ହ୍ୟାଲୋ ପୋସ୍ତ ଆଉ ପୋଟଳ ତାକୁ ବହୁତ ପସନ୍ଦ ଆଉ ସେ ଗୋଟେ ଖୁର୍ମା ଭଳିଆ ଲାଗେ। ଆଉ ଭଲ ଲାଗେ।
ହଁ ମୁଁ ବି ଖାଇଛି ମତେ ବି ଭଲ ଲାଗେ ମତେ ପୋଟଳ ପୋସ୍ତ ଟା ମତେ ଖାଇବାକୁ ଭଲ ଲାଗେ।।
ହଁ ହଁ ହଁ
ତାକୁ
ଆପଣ ଯେମିତି କରିବେ ପୋସ୍ତ ହଁ ପୋସ୍ତ ଫଟୋ ବି ହେଇପାରିବ।
ଆଜ୍ଞା
ଯେମିତି କରିବେ ଆ ଆଗ ଟିକ
ଆଇ
ତାପରେ। ବାଟିକି ଦେବେ ଆଉ ଅନ୍ୟକି ମସଲା।
ଆଜ୍ଞା।
ହଁ ହଁ ହଁ ହଁ।
ଶୁଖିଲ ଲଙ୍କା ଯ ଆବଶ୍ୟକ ଅନୁସାରେ। କରିବା ଆଉ ଦେଖିବା ଆଉ। ସା ରୁଟି ସାଙ୍ଗରେ ହଉ। ଆଜି ରୁଟି ଆମର ସବୁଦିନ ରୁଟି ରାତିରେ।
ଓ ଆଚ୍ଛା ଭାତ ଖାଆନ୍ତିନି ବୋଧେ ରାତିରେ।
ଖାଇପାରିବେ। ପରଟାରେ ବି ଖାଇପାରିବେ ଯୋଉଥି ଚାହିଁ ଖାଇ। ବୁଝିଲ।
ନା ନା ମୁଁ କହିଲି ଆପଣଙ୍କର ବୋଧେ ଘରେ ରାତିରେ ରୁଟି ଭାତ ହୁଏନି ବୋଧେ ରୁଟି ହିଁ ହୁଏ।
ନାଇଁ ନାଇଁ ନାଇଁ ଆମର ସବୁଦିନ ରୁଟି। ଆଉ କଣ ରୋଷେଇ କରିଥିଲେ ନା ର ଖିଆ ପିଆ ସରିଲାଣି।
ନା ଖାଇବା ପିଇବା ସରିଲାଣି ମୁଁ ଏଇ ଆଳୁ।
କଳି ଆଉ ଖିଆ ପିଆ ସବୁ ସରିଲଣି ନା କଣ।
ମୁଁ କହିଲି ହଁ ଖିଆପିଆ ସଲାଡି ମୁଁ ଆଳୁ ତରକାରୀ କରିଥିଲି। ନାଁ ରଟିଗୁ ଆଳୁ ତରକାରି।
ଦରକାରୀ।
ହୁଁ ହଁ ଆଉ।
ସେରେ ତ।
ଆଉ କଡ।
ରୁଟି ସାଙ୍ଗରେ ଯାହା ଗୋଟେ କରିବା କଥା ଆଉ।
ହଁ ଯା ସେୟା। ଆଉ ବର୍ଷା ସେପଟେ ହେଇଛି ବୋଧେ ଆଜି?
ହଁ।
ହୁଁ ହୁଁ। ହୁଁ।
ହଁ ବର୍ଷା ହେଇଛି ବୋଧେ ଆପଣଙ୍କର ସେପଟେ ନେଟୱାର୍କଟା ଇସ୍ୟୁ ରହୁଛି।
ହଁ ହଁ।
ହ୍ୟାଲୋ।
ହଁ। କଥାଟା।
ହଁ ନେଟାର୍କ ନେଟୱାର୍କ ସେପଟ ନାହିଁବ ତ ସେଇ ଯୋଗୁ ଏମିତି ଏ କଥା ଟା କଟି କଟି ଶୁଭୁଛି ଆଉ।
ହୁ ହୁଁ।